ହ୍ୟାଲୋ।
ଆଜ୍ଞା।
କଣ କରୁଛନ୍ତି?
ଶୁଭ ସନ୍ଧ୍ୟା। ଏଇଠି ବସିଲି।
ହଁ ହଁ ଆଉ ଚା ଫ ପିଇବା ସରିଲାଣି? ହ୍ୟାଲୋ।
ହ୍ୟାଲୋ, ହଁ ଶୁଭୁଚି? ହଁ ହଁ ଆପଣଙ୍କ ଶୁଭାଯାଉଚି? ହଁ କଣ କରୁଥିଲେ କଣ କରୁଥିଲେ? ହାଲୋ? ହାଲୋ। ହାଲୋ
ହାଲୋ।
ହଁ ହଁ ଶୁଭୁଛି, ଆପଣଙ୍କୁ ଶୁଭୁନି?
ନାଇଁ ମତେ ଶୁଭୁଚି, ଆପଣଙ୍କୁ କଣ ଭଏସ୍ କଟି ଯାଉଛି ନା କଣ ଆପଣ କିଛି କହୁନାହାନ୍ତି?
ହଁ ଏଇ ନେଟୱାର୍କ ପ୍ରୋବ୍ଲେମ ପାଇଁ ମୋ କଥାଟା ଶୁଭୁନି ବୋଧେ ଆପଣଙ୍କୁ।
ହଁ ହଁ ଆପଣ କୋଉଠି ରହୁଛନ୍ତି?
ହଁ ଆମେ ମୋର ଘର ହଉଛି କେନ୍ଦ୍ରାପଡା, ଆପଣ?
ମୋର ହଉଛି ସମ୍ବଲପୁର।
ସମ୍ବଲ୍
ମାନେ ସମ୍ବଲପୁର ପାଖାପାଖି ସମ୍ବଲପୁର ଅଁ। ସମ୍ବଲପୁର ପାଖାପାଖି ଆଉ, ଆପଣଙ୍କର କେନ୍ଦ୍ରାପଡା?
କେନ୍ଦ୍ରାପଡା, ଆପଣ ସମ୍ବଲପୁର ମାନେ ଶାଶୁଘର ନା ବାପଘର?
ସମ୍ବଲପୁର ନାଇଁ ସମ୍ବଲପୁର ଙ୍କ ଘର। ହାଲୋ।
ଅଜାଙ୍କ ଘର, ହଁ ହଁ ମାନେ ଆପଣଙ୍କ ମାମୁଁଘର। ହାଲୋ। ହାଲୋ।
ହାଲୋ ହଁ
ହଁ ଆପଣଙ୍କୁ ଶୁଭୁନି କି ମୋ କଥା, ଆପଣଙ୍କୁ ଶୁଭୁନି କଥା?
ନାଇଁ ମତେ ପୁରା କ୍ଲିୟରଲି ଶୁଭୁଛି ଆପଣଙ୍କୁ ଶୁଭୁଛି ନା ନାଇଁ?
ହଁ ହଁ ଆପଣଙ୍କ କଥାନା ରହି ରହି ଟିକେ ଆସୁଛି ତ।
ହଁ ଟିକେ ଏଇ ବର୍ଷା ପାଇଁ ଟିକେ ସେମିତି ଶୁଭା ଯାଉଛି ଆଉ, ଏବେ
ହଁ, ହଁ, ଆ ହଁ ହଁ, ଆପଣ ସିଆଡେ ବି ହଉଛି ସମ୍ବଲପୁରରେ ବି ବର୍ଷା ହଉଛି ନା?
ଉଁ ନାଇଁ ନାଇଁ ମୁ ମୁଁ ଭୁବନେଶ୍ୱଵରରେ ରହୁଛି ସମ୍ବଲପୁର ଏମିତି ଅଜାଙ୍କ ଘର ମୁଁ ବୁଲିକି ଜଷ୍ଟ ଏବେ ଆସିଲି ତ।
ହଁ, ହଁ, ହଁ।
ସେଥିପାଇଁ ମୁ କହିଲି ସମ୍ବଲପୁର।
ମାନେ ଆପଣଙ୍କ ଅ ମାନେ ଶାଶୁଘର ଉଁ
ନାଇଁ ଆଜ୍ଞା ମୁଁ ବାହା ହେଇନି, ବାହା ହେଇନି ନାଇଁ, ଆପଣ ବାହା ହେଇଛନ୍ତି? ହଁ
ହଁ କରୁଛନ୍ତି, ମାନେ ରହୁଛନ୍ତି ଆ ହଷ୍ଟେଲରେ ରହୁଚି।
ଚୋଲି ଆଜ୍ଞା, ଓଉ ହଁ, ହୁଁ।
ଆଉ ବର୍ଷା କେମିତି କଣ ଆଜି କଣ ରୋଷେଇ ହେଇଥିଲା ଆପଣଙ୍କର?
ହଁ ଆଜି ଆମର କଣ ନ ଅରୁଆ ଭାତ, ଚିକେନ ଆଳୁ ତରକାରୀ ଆଉ।
ଆରେ ବାଃ ବଢିଆ ଜିନିଷ ହେଇଥିଲା ଏଇ ଖୋ ବର୍ଷା ଦିନକୁ ତ ତାକୁ ଖାଇବା ନିହାତି ବଢିଆ।
ହଁ ନା ଶିକେନ ମା ହଁ ଆଜି ବାର ବି ଆଜି ବି ବାର ଥିଲା ନା ହଁ ହଁ।
ଆପଣ ପା ସମ୍ବଲପୁର ଆସିଛନ୍ତି ବୁଲିବା ପାଇଁ ବଢିଆ ଜାଗା ଦିଦି ବୁଲିବାକୁ ବସିନାହାନ୍ତି।
ହଁ ହଁ ସମ୍ବଲପୁର ମୁଁ କେବେ ଯାଇନି।
ସମ୍ବଲପୁର ଆସିବେ ସମ୍ବଲପୁରରେ ନା ବଢିଆ ବଢିଆ ଜାଗା ଅଛି ଆଉ ଏମିତି ତ ଜାଣିଥିଲେ ସମ୍ବଲପୁରରେ ଶାଢୀ କେତେ ସୁନ୍ଦର କହିଲେ ଚଳିବ ସମ୍ବଲପୁରରେ ତ ଜାଣିଛନ୍ତିଛନ୍ତିି ନୂଆ ଖାଇ କୋଉ ଭଳିଆ ପାଳନ କରାହୁଏ ଧୁମଧାମ ରେ ଆଉ ସମଲେଏଇ ମନ୍ଦିର ବି ଅ ଅଛି ହୀରାକୁଦୁ ବନ୍ଧ ଅଛି। ଆଉ ଗୋଟେ ବକ୍ର ମାନେ ହୁମାର ବକ୍ର ମନ୍ଦିର ଅଛି ଗୋଟେ। ବହୁତ ସୁନ୍ଦର ଜାଗା ଅଛି ଦିଦି ଆସିବେ ବୁଲିବା ପାଇଁ ସମ୍ବଲପୁର।
ସମ୍ବଲପୁରରେ ଜଣେ ମୋ ମାନେ ମାମୁଁ ରହୁଛନ୍ତି ଆଉ ସେଏ ଡା ଲେଣିଛି ଯିବାକୁ କେତେ ଥର ଆଉ ମୁଁ ଯାଇନି ଯିବା କେତେବେଳେ ଆଉ?
ଆଜ୍ଞା ଆଉ ଆପଣଙ୍କ କେନ୍ଦ୍ରାପଡ଼ାରେ କଣ କଣ ଅଛି? କେନ୍ଦ୍ରାପଡାରେ ଆମର ରସା ରସାବଳି ଫେମସ ହଁ ବଢିଆ ଲାଗେ ମୁଁ ତସ ତାକୁ କେବଳ ଭୁବନେଶ ଭୁବନେଶ୍ୱରରେ ହିଁ ଖାଇଛି ବଟ୍ କହନ୍ତି ନା ଯୋଉ ଜାଗାରେ ଯୋଉଟା ଫେମସ ସେଠି ଖାଇବାର ମଜା
ହଁ ଆଉ ଆପଣ ଖାଇଛନ୍ତି?
କହିଲେ
ରସାବଳି
ହଁ ଖାଇଛି ନା ଭୁବନେଶ୍ଵରରେ ଖାଇଛି।
ହଁ ହଁ ତାଠାରୁ ଟିକେ କେନ୍ଦ୍ରାପଡାରେ ଭଲ।
ହଁ କୁହ ହ ଫେମସ ନା ସେଥିପାଇଁ ସେଠାଗାରେ ବଢିଆ ଲାଗିବ।
ହଁ ହଁ।
ଆଉ ଆପଣଙ୍କର ମାନେ କଣ ଘରେ କିଏ କିଏ ରୁହନ୍ତି?
ଘରେ ଆମ ଶାଶୁ ଅଛନ୍ତି ମୁଁ ଆମ ପୁଅ ଆଉ।
ଓହୋ
ହଁ ସ୍ଵାମୀ ନାହାନ୍ତି।
କୁଆଡେ ଯାଇଛନ୍ତି?
ନା ସ୍ଵାମୀ ଭୁବନେଶ୍ଵରରେ ରହୁଛନ୍ତି।
ଓହୋ ଆଚ୍ଛା ଆଚ୍ଛା ଭାଇ କଣ ଜବ୍ କରନ୍ତି?
ନା ନା ଦୋକାନ ପାସ୍ ଦୋକାନ।
ଓହୋ।
ହଁ।
ଆଉ ଆପଣ କଣ? ହଁ ଆପଣ ସିନା କାଲି ଘରେ ହାଉସ ୱାଇଫ?
ନା ନା ପାଠ ମୁଁ ପାଠ ପୁଅକୁ ପଢଉଛି ମୁଁ ବି ତା ସାଙ୍ଗରେ ପଢୁଛି। ତା ପୁଅକୁ ପଢଉଛି ତା ସାଙ୍ଗରେ ବି ମୁଁ ପଢୁଛି।
ପିଲମ୍ ପିଲଡ଼ିଲ ତ
ହଁ।
ଆଉ ପିଲା ପ ଆପଣ ଆପଣଙ୍କ ପୁଅ କୋଉ କ୍ଲାସରେ ପଢୁଛି?
ପୁଅ ଯୋଉ ଥ୍ରୀ କ୍ଲାସରେ ପଢୁଛି।
ଓହୋ ଥ୍ରୀ କ୍ଲାସରେ ପଢୁଛନ୍ତି।
ହଁ ହଁ।
ଏବେ ତ ବହି ଗୁଡା ବହୁତ ଚେଞ୍ଜ ହେଇଯାଇଛି। କେତେ କଣ ଗୀତ ତାକୁ ନେଇକି କେତେ କେତେ କମେଣ୍ଟ ମାନେ କେତେ ଲୋକ ମାନେ ଭଲ ତ କେହି କହିବାର ମତେ କାଇ ସୁବୁ ଶୁଣିବାକୁ ମିଳୁନି ସୋସିଆଲ ମିଡିଆରେ କିନ୍ତୁ ଖରାପ ବି ସମସ୍ତେ କହୁଛନ୍ତି, ଗୀତ ତାକୁ ନେଇକି ଗୋଟେ ଚଲେଇଛନ୍ତି ଆଉ।
ହଁ ହଁ। ଛୁଆଙ୍କ ହଁ ହଁ ଆମ ବେଳେ ଆପଣ ଓଡିଆ ଓଡିଆ ସ୍କୁଲରେ ପଢିଛନ୍ତି ତ?
ଆଜ୍ଞା ଆଜ୍ଞା।
ଆଉ ସେ ଟାଇମରେ ଆମର ବି ଭଲ ଥିଲା, ଆମର ଏତେ କଷ୍ଟ ନଥିଲା, ଏବେ ପିଲାଙ୍କର ଯୋଉ କ ଷ୍ଟ ପାଠ ପଢା।
ହଁ ପାଠ ପଢା ତ କଷ୍ଟ, ସେଥିରେ ପୁଣି ଏବେ ଯୋଉ ଡ୍ରାମା ଗୋଟେ ପକେଇ ଦେଇଛନ୍ତି ବହିରେ କୋଉ ଫିଲ୍ମ ଗୀତ କୋହୁ କହୁଛନ୍ତି ରାଜସ୍ଥାନର ଗୀତ, ରାଜସ୍ଥାନର ଗୀତ ଯଦି ସେ ଫିଲ୍ମ କେବେଠୁ ରିଲିଜ ହେଲାଣି ତମେ ଆଗରୁ କାଇଁ ପକେଇ ନଥିଲ।
ହଁ ହଁ। ହଁ ହଁ ସେ ବହି ଚେଜ ଚେଞ୍ଜ କରିଦଉଛନ୍ତି ନା। ଆଉ ଆପଣ ରୋଷେଇ ଶିଖିଛନ୍ତି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ ରୁଷି ହ୍ୟାଲୋ।
ହଁ ହଁ ହଁ ହଁ ହଁ ହଁ ଶୁଭୁଛି।
ହଁ ସେଇ ଟିକେ ବର୍ଷା ପାଇଁ ନେଟାର୍କ ହଁ ବର୍ଷା ପାଇଁ ଟିକେ ନେଟୱାର୍କ ଏପଟ ସେପଟ ରହୁଛି, ଆମେ ତ ଯୋଉଠି ରହୁଛୁ ସେ ଠି ମାନେ କଣ ହଷ୍ଟେଲରେ ରହୁଛି ନା, ସେ ଜୟଦେବ ବିହାର, ସେଠି ତ ସବୁବେଳେ ଗାଡି, ମଟ
ଏବେ ପୁଣି ବର୍ଷା ପାଗ। ଗରମ ଗରମ କିଛି ଖାଇବାକୁ ମିଳିଗଲେ
ଭୁ ଭୁବନେଶ୍ୱର ତ ଖାଇବା ପୁରା ମାନେ ଟପ ଖାଇବା ନା।
ହଁ ଟପ୍ ଖାଇବା ଆଉ ସବୁ କଣ କହିଲେ ରୋଗର ଆକ୍ରାନ୍ତ ହବାର ବହୁତ ଶୀଘ୍ର ରୋଗର କାରଣ କହିଲେ ଚଳିବ। ଭୁବନେଶ୍ଵର ସବୁ ପ୍ରକାର ରୋଗ ଏଇଠୁ ମିଳିବ, ନାଇଁ ଏଠୁନା ବହୁତ ପ୍ରକାର ଲୋକ ରହନ୍ତି ମାନେ ବିଭିନ୍ନ ଧର୍ମର ଧରିନୀୟ ବିଭିନ୍ନ ମାନେ କଣ ଅ ଷ୍ଟେଟ ର ଧରିନିଅ ସବୁ ପ୍ରକାର ଲୋକ ଏଠି ଯେହେତୁ ରୁହନ୍ତି
ହୁଁ ହଁ ସେଇଥିପାଇଁ ଅଲଗା ଅଲଗା ଖାଇବା ଆଉ।
ଖାଇବା ଅଲଗା ଅଲଗା ହଁ ଯେ ଯୋଉ ଖାଇବାଟା ହଉ ଆମ ଖାଇବା ନା ଅଲଗା କି ଖାଇପାରିବେନି କିନ୍ତ ଅଲଗା କା ଖାଇବା ଆମେ ବି ଖାଇ ପାରିବାନି।
ହଁ ହଁ ହଁ।
ତାହେଲେ ଏମିତି କ ଥା ନା ଆପଣ ତାହେଲେ କେନ୍ଦ୍ରାପଡାରେ ରୁହନ୍ତି। କେନ୍ଦ୍ରାପଡା ଜଗନ୍ନାଥ ମନ୍ଦିର ଅଛି?
ହଁ ହଁ ବଳଦେବଜୀଉ ମନ୍ଦିର ଅଛି ନା ଆପଣ ଆସିନାହାନ୍ତି କେବେ, ଖାଲି ଶୁଣିଛନ୍ତି ନା?
ହଁ ମୁଁ ଶୁଣିଚି।
ଓହୋପୁରୀ ପୁରୀ ମନ୍ଦିର ଟିକେ ବଡ ମନ୍ଦିର ଇଏ ବଲଦେବ୍ ଯିଉଁ ମନ୍ଦିର ତାଠୁ ଟିକେ ଛୋଟ ଏଠି ସମସ୍ତେ ଯାଆନ୍ତିର ତ ଯାତ୍ରା
ହୁଁ। ଭଲ ହୋଉଥିବ ଆଜ୍ଞା। ହଁ ହଁ ହଁ ରଥଯାତ୍ରାରେ ପୁରୀ ତ ଯିବି। ବୋହୁତ ଆଶା ସେ ସେମିତି କହିଲେ ତ ଯାଇହବନି ସେ ଭଗବାନଙ୍କର ଡାକରା ଆସିଲେ ହିଁ ଯାଇହବ।
ହଁ ହଁ ହଁ।
ସିଏ ଆମର କାଳିଆ ଠାକୁର ନା ତାଙ୍କ ମନ ନଲେ ତାଙ୍କୁ କେହି ଦେଖିପାରନ୍ତିନି ଆମ ହଁ। ଆମ ମନରେ ଭକ୍ତି ଆଉ ତାଙ୍କ ମନରେ ତାଙ୍କ ମନ ଏ ଦିଇଟା ମିଶିବା ଦରକାରେ ଯେ ହଁ ଯେତେବେଳେ ହେଲେ ଡାକିବେ ନହେଲେ ତାଙ୍କ ଦେଖା କରିବା ବି କଣ କୁହନ୍ତି ତ ସ୍ୱପ୍ନ।
ହଁ ହଁ।
ହୁଁ ଆମର ତ ଚାଲିଚି ଏବେ ରଥଯାତ୍ରା ର ଫାଷ୍ଟ ହଷ୍ଟେଲ ରେ ହଁ ଦିଦି ମେସ ରେ ତ ସବୁ ରହୁଚୁ ରୋଷେଇ କରିକି ସମସ୍ତେ ଖାଉଚୁ ମି ମିସିକି ଆଉ ତିନି ଚାରି ଜଣ ରୋହୁଚୁ ଜଣେ ଦିଦି ରୋ ହୁଚନ୍ତି ବାରିପଦାର ଜଣେ ବାଲେଶ୍ଵରର ଆଉ ମୁଁ ତ ହୋଉଚି ଏପଟେ ଆମର କଣ କଇଲେ କଟକର ଏମିତି ସବୁ ଆମେ ମିଶିକି ରୋ ହୁଚୁ ଆଉ।
ରୋଷେଇ କେମିତି କରୁଚନ୍ତି ମାନେ ପାଳି
ରୋଷେଇ ଗୋଟେ ହଁ ରୋଷେଇ ମାନେ ଗୋଟେ ଗ୍ୟାସ ରଖିଚୁ ଆମର କଣ କଇଲେ ଯୋଉ ଆଗ କାଳରେ ଶୁଣିଥିଲେ ଯୌଥ ପରିବାର ମାନେ ଗୋଟେ ଗୋଟିଏ ରୋଷେଇ ହବ ଆମେ ସେଇଭଳିଆ ମିଳିମିଶିକି ଖାଉଚୂ ଆଉ ସେ ମୁଢି ଅଛି ମୁଢି ସସ ସକାଳୁ ବାଲେଶ୍ଵର ଚାଲିବ ମୁଢି ମାଂସ ମୁଢି ଯାହା ଥିବ ମୁଢି ଚାଲିବ ଆମର। ତିନି ଜଣ ତିନି ଜଣଙ୍କର କିଛି ଯଦି ଖାଇବା ନାହିଁ ତ ମୁଢି। କିଛି ଖାଇବା ନାହିଁ ତ ମୁଢ଼ି ଚାଲିଲା ଆଉ ସେଇଭଳି ଆ ଆଉ ରୋଷେଇ ସକାଳେ ଛାତି ଅନୁସାରେ ଯେ ସକାଳୁ ରୋଷେଇ କରିଦେଲା ଯେ ଦିିପହର ରୋଶେଇ
କିଏ ମୁଢି କିଏ ଛତୁଆ
ରାତିରେ ତିନି ଜଣଖାଇ ଦେଇକିଝିଅପିଲା ତ ଟାଇମ୍ ପାସ୍ କରିଦେଲେ ଗଲା ଆଉ ଖାଇବାରେ କଣ ଅଛି।
ହଁ ହଁ ହଁ ହଁ ମିଶିକି ମିଶିକି ରୋଷେଇ କରିଦେଲେ ସରିଗଲା। ଆଉ ଭଲ ଲାଗୁଥିବ ମିଶିକି ରହିବାକୁ ନା?
ଖାଇବା ମିଶିକି ମାନେ କଣ କହିଲେ ଖାଉଚୁ ମିଶିକି ଆଉ କଣ ତ ସେଇଟା ପଢାପଢି ସବୁ ସେୟାରିଙ୍ଗ ବି ଚାଲିଚି ବୋହୁତ ଭଲ ଲାଗୁଚି ସେମାନେ ବି ତାଙ୍କ ଘରେ କି କିଛି କୋହୁଛନ୍ତି ମୁଁ ବି ଜାଣୁଚି ମୁଁ ବି ମୋ ବିଷୟରେ ତାଙ୍କୁ କିଛି କୋହୁଚି ସେମାନେ ଜାଣୁଚନ୍ତି ମଜା ଲାଗୁଚି। ଟିକେ ଆଉ ହୁଁ।
କରୁଚନ୍ତି।
ମୁଁ ପିଜି କରୁଚି ଦିଦି ଏଜୁକେସନ ରେ।
ଅହୋ ଆଉ ଯୋଉ ରୋହୁଚନ୍ତି ଆପଣଙ୍କ ରୁମରେ ସିଏ ବି ପିଜିି କରୁଚନ୍ତି?
ହଁ ଜଣେ କେମିଷ୍ଟ୍ରି ସିଏ ବି ତାଙ୍କର ପିଜି କରୁଛନ୍ତି ଆଉ ଜଣେ ଦିଦି ରହୁଚନ୍ତି ସିଏ ସୋସିଓଲୋଜି ସିଏ ବି ପିଜି କରୁଚନ୍ତି ଭଲ ଲାଗୁଚି ମାନେ ଅଲଗା ଅଲଗା ପାଠ ଡିସକସନ କରିବା ମାନେ ଆମର ଏଇ ଅ ସୋସିଆଲ ମିଡିଆ ଉପରେ ହଉ ନାଇଁ ତ ଯୋଉ ଚାଲିି ଚଳନ ପ୍ରଥା ଇଏ ସିଏ ଯାହାବି ଗୋଟେ ବସ। ହେଲେ ଗପ ଗୋଟେ ହେଲେ ବଢ଼ିଆ ମଜା ଲାଗୁଛି ଖାଇବା, ପିଇବା ହଉ।
ହଁ, ହଁ, ହଁ, ହଁ ମିସି। ମିଶିକି ରହିଗଲେ ସେଇଟା ବଡ଼ କଥା ଆଉ ମିଶିକି ନ ରହିଲେ ଅସୁ।
ମାନେ ଦେଖନ୍ତୁ ମାନେ ଗୋଟେ। ଆମେ ସବୁବେଳେ ତିନି ଜଣ ଯାକ ବସିକି ଭାବୁଛୁ ମାନେ ଆମେ ଅଲଗା, ଅଲଗା କେହିକାହାକୁ ଚିହ୍ନିନୁ ଜାଣିନୁ ଯଦି ଆମେ ମିଶୁ। ଆସିକି ଆମେ ରହିପାରୁଛୁ ତାହେଲେ ଗୋଟେ ଘରେ ସମସ୍ତେ ଚିହ୍ନା ଜଣା ଥାଇକି ବି ମାନେ। କୁହନ୍ତି ନା ବଡ ପରିବାର ସେମାନେ ସବୁ ଅଲଗା, ଅଲଗା ରୁହନ୍ତି ଆଶ୍ଚର୍ଯ୍ୟ ଲାଗେ।
ହଁ।
ଆଶ୍ଚର୍ଯ୍ୟ ଲାଗେ ଆଶ୍ଚର୍ଯ୍ୟ ଲାଗେନି ଆଶ୍ଚର୍ଯ୍ୟ ଲାଗେ ସେ ସବୁ ମିଶିକି ରହିଲେ କେତେ ସୁନ୍ଦର ଲ। ହେଲେ ଭଲ ଲାଗନ୍ତା ଆଜି କାଲି ତ ଚାଲି ସବୁ ଏମିତି ହଉ ଆଉ ଆ।
ହଁ।
ଆପଣଙ୍କର ତ ଭଲ ନା ଆପଣ ସମସ୍ତେ ମିଶିକି ଅଛନ୍ତି ଟିପ ପୁଅ ଥିବ ନା।
ଆମ ହଁ ଟିକେ ପୁଅ ନା ଆଦିଲ୍।
ଆଦିଲ୍।
ଆଦିଲ୍, ଆଦିଲ୍ ହଁ, ହଁ।
ପୁଅ ଘରେ କହିଲେ କେହି ନାହାନ୍ତି ଶାଶୁ ଅଛନ୍ତି ମୁଁ ପୁଅ ଆଉ ତିନି ଜଣ ଆଉ। ହଁ ଆଉ ଭାଇ। ତ ଆସନ୍ତି ଶନିବାର ଆସିବେ ଉଁ ରବିବାର ରହିବେ ଆସ। ସୋମବାର ଦିନ ସକାଳୁ ପଳେଇବେ ଏଇ ହପ୍ ହପ୍ତା ଆସନ୍ତି ଆଉ।
ଆଚ୍ଛା, ଆଚ୍ଛା ଯାହା ବଢିଆ ମଜା ହଉଥିବ ଆଉ ଛୋଟ ପରିବାର ହୁଁ।
ହଁ ହଁ ଛୋଟ ପରେ ପିଲା। ପିଲା ପଛରେ ଗୋଡେଇ, ଗୋଡେଇ ଟାଇମି ଏୟା ଆଉ। ଟାଇମି ପାସ୍ ଟା ହେଇଯାଏ ରେ ଆ।
ପିଲା ବେଳ ଜୀବନ ଯାପନ କରୁଛନ୍ତି ଆଉ, ଆଉ।
ହଁ ଆମ ପିଲାରେ ଏମିତି ହଉନଥିଲୁ। ଆମୁକୁ କ'ଣ ଗୋଟିଏ ମା କି ଜେ ଜେଜେମା ସମ୍ଭାଳି ଦଉଥିଲେ।
ହୁଁ ଗୋଟିଏ ମାଡ ବି କା ଫି ଜଣଙ୍କ ଉପରେ ମାଡ। ମାଡ ହେଲେ ଆମ ନିଜେ, ନିଜେ ସୁଧୁରି ଯିବା। ସେଇଟା ବି ରଖିଲା ନା।